ଅନ୍
ନମସ୍କାର।
ଶୁଭ ସକାଳ।
ନମସ୍କାର।
ହଁ ଭାଇ ପ୍ରଣାମ।
ତମେ ଖାଇସାରିଲଣି?
ହୁଁ। ହଁ ଭାଇ ଏଇ ଖାଇକି ଟିକେ ବସିଛି ଆଉ କଣ କରିବା? ଆଜି ଟିକେ ମେଘ ମେଘ ପଢାପଢି ତ ଚାଲିଛି ସେଇଭଳିଆ ଆଉ କଣ ପଢ଼ିଆକୁ ଟିକେ ଇଛା ହଉନି କେତବେଳେ ଇଚ୍ଛା ହଉଛି କେତବେଳେ। ଆଉ ତମେ କଣ କରୁଛ?
ମୁଁ ଏବେ ପଢୁଥିଲି ଆଉ
କଁ ପଢୁଥିଲ?
କଣ ପଢୁଥିଲି ମୋବାଇଲରୁ ସେମିତି ଖାଲି ଟିକେ ଦେଖୁଥିଲି ୟୁଟ୍ୟୁବ ଦେଖୁଥିଲି ପଢୁଥିଲି ଆଉ।
ହୁ ଆଉ କଣ ଖାଇଚ ଆଜି ସକାଳୁ?
ସକାଳୁ ଆଜି ଚା, ଚୁଡା। ଆଉ ଶଙ୍ଖ, ନଡୁଆ। ଆଉ ହର୍ଲିକ୍ସ ପିଇଛି।
ହଉ ଶଙ୍ଖଟା ଆକ୍ଚୁଆଲି କଣ?
ଶଙ୍ଖ ଯୋଉଟା ନଡୁଆ ସେଇଟା। ସେଇଟା ଗୋଟେ ଯୋଉ
ଏଇ ଯୋଉ ଆମର ଜଲିବି ଜ ଜଲିବି ଭଳିଆ ଯୋଉଟା ସେଇଟାକୁ ଆପଣ ଶଙ୍ଖ ନଡୁଆ କହୁଛନ୍ତି ନାଇଁ କିି?
ଆଜ୍ଞା ଆଜ୍ଞା ଆଜ୍ଞା। ହଉ ତମେ ଆଉ ତମେ ଏବେ ପାଠ ପଢା ପଢି କିଛି କରିନା।
ନା ପଢାପଢି କରିନି ଆଉ। ମନ ତ ହଉନି ପଢିବାକୁ ଟିକେ। ଏବେ ଦେଖିିଆ ଆସିଛି ବହି ଟିକେ ଖୋଲିକି ବସିବା ଆଉ। ଆଉ କାଲି ତମର ରାତିରେ ବର୍ଷା ହେଇଥିଲା।
ହଁ ଆମ ଏଠି କାଲି ଜୋରି ବର୍ଷା ହେଇ ହେଇଥିଲା ମେଘ ଧୂମ ବି ହେଇଥିଲା। ପୁରା ପବନ ଜୋର୍ସୋରେ ପୁରା ବହିଲା।
ଆମ ଆଡେ କାଲି ରାତି ଠିକ୍ ଦି-ଦିଟାରେ ଜୋର୍ସୋରେ ମେଘ ହେଲା।
ଆମର ଏବେ ସକାଳ ଯାଙ୍କେ ବି ବର୍ଷା ହଉଚି। ଯିଏ ଯଉ ମାନେ କୋହଲା ପାଗ ରହିଛି।
ହଁ ଆମ ଆଡେ ବି କୋହଲା ପାଗ ପୁରା ଯେ ରଜ ପାଗ ଦେଇଛି ଆଜି। ରଜରେ କିନ୍ତୁ ଖରା ହେଲା କିନ୍ତୁ ଏବେ ରଜ ପାଗ ଦଉଛି।
ରଜର ପାଗ ଟା ଏବେ ଦେଇ ଦଉଛି ଆଉ। ଆଜି ତା ହେଲେ ରଜ ଗୋଟେ ସେଲିବ୍ରେସନ ହେଇଯାଉ।
ଏ ରଜ କେମିତି ଆଉ ଆଜି କରିବା। ରଜ ପଳେଇଲାଣି ଆଉ।
ରଜ ତ ପଳେଇଲାଣି। ହଉ ବାହୁଡାରେ ବର୍ଷା ହବ ନା ହବନି।
ଦେଖିିବା ସେ ସେଟା ତ ହଉଛି ଜଗାର ଇଚ୍ଛା ଆମେ କିଛି କରିପାରିବାନି। ଖ-ବ-ବାହୁଡାରେ କଣ, ଆମର ଗୁଣ୍ଡିଚାରେ କଣ? କେତବଳେ ଖରା ହଉଥିବ କେତବଳେ ବର୍ଷା ହଉଥିବ କେତବଳେ ବର୍ଷା ହଉ ନଥିବ କେତବଳେ ଉଁ କାଉଁଳେଇକି ରଖିଥିବ। ଏଇଭଳିଆ ଚାଲେ ଆଉ ସିଏ ତ ତାର ମାୟାରେ ସିଏ ଯାହା କରେ ଆଉ। ଗୋଟେ ବର୍ଷ ତ ମୁଁ ଯାଇଥିଲି ଗୁଣ୍ଡିଚାରେ। ଉଁ ପୁରା ଖରା। ହଁ। ହଁ ପୁରା ଖରା। ବର୍ଷା ସେ ଥରକ ହେଲାନି।
ଆଉ ପୁରୀରେ ଅଭଡା ତମକୁ କେମିତିଆ ଲାଗେ?
ବହୁତ ବଢିଆ ଲାଗେ। ଅଭଢା ଆଉ।
ଆଉ ପୁରୀ ଯାଅ। ସମୁଦ୍ରରେ ଗାଧାଅ ନା
ନା ମୁଁ ଟିକେ ମୁଁ ଖାଲି ସମୁଦ୍ର ଢେଉ ଗୋଟେ ମାନେ ପାଖ ଦୂରରେ ଛିଡା ହୁଏ। ସେଇ ଦୂରରେ ଆସିଲେ ଯୋଉ ସମୁଦ୍ର ଯାଗୁଲ ସେଇଥିରେ ଲହଡ଼ି ଭାଙ୍ଗେ ନହେଲେ ମତେ ପାଣିକି ଟିକେ ଡର ଲାଗେ ଯିବାକୁ।
ପୁରୀରେ କଣ ପ୍ରକୃତରେ ଯୋଉ ପତାକା ଟା ଯୋଉ ଶ୍ରୀମନ୍ଦିରରେ ଲାଗିଛି। ସେଟା କଣ ଓଲଟା ଯୋଉ ଇଏ ଦେଖ
ହଁ ଆପଣ ହଁ ବିପରୀତ ଦିଗକୁ ବହେ। ଆପଣ ଯେତେବେଳେ ଯିବେ ଦେଖିବେ ତଳେ ଗୋଟେ ମନ୍ଦିର ଅଛି ଉପରେ ଗ ଶ୍ରୀମନ୍ଦିର ପତାକା। ପତିିତପାବନ। ଆପଣ ପତିତପାବନକୁ ଦେଖିବେ ଆଉ ଇ ସିଏ ତଳେ ଯୋଉ ପତକାଟା ଥିବ ତାକୁ କୁ ଦେଖିବେ ପତିତପାବନ ଟା ବିପରୀତ ଦିଗକୁ ଉଡୁଥିବ ଏଟା ବି ଅଲଗା ଦିଗକୁ ଉଡୁଥିବ।
ପୁରୀରେ ଟିକେ ଉଡାଜାହାଜ ସୁବିଧା ହେଇଗଲେ ବହୁତ ବିଦେଶୀ ଲୋକ ଆସନ୍ତେ।
ହଁ ସେଇଟା ତ ସୁବିଧା ହେଇପାରୁନି ଆଉ।
ତଥାପି ବିଦେଶୀ ଲୋକଙ୍କର କମ ନାହିଁ କେତେ ଲୋକ ଆସୁଛନ୍ତି ତଥାପି।
ହଁ ବହୁତ ଆସୁଚନ୍ତି ଜଗାକୁ ସମସ୍ତେ ମାନନ୍ତି।
ତମେ କେତେ ବିଶ୍ଵାସ କର ପ୍ରଭୁ ଜଗନ୍ନାଥଙ୍କୁ।
ଜଗନ୍ନାଥଙ୍କୁ ମୁଁ ବହୁତ ବିଶ୍ଵାସ କରେ ପୁରା ହଣ୍ଡ୍ରେଡ ପରସେଣ୍ଟ। ଶହେ ପ୍ରତିଶତ ମୁଁ ବିଶ୍ଵାସ କରେ ଜଗନ୍ନାଥଙ୍କୁ।
ଶହେ ପ୍ରତିଶତୋ ପୁରା।
ହଁ। ତମେ?
ତାହେଲେ ତୁମେ ପାଖାପାଖି ଜଗନ୍ନାଥ ମନ୍ଦିର କୁ ଦଶ ରୁ ପନ୍ଦର ଥର ଭଳିଆ ଯାଇଥିବ ବୁଲିବାକୁ।
ଦଶ ରୁ ପନ୍ଦର ଥର ବେଶି ଯାଏ ମତେ ଭାରି ଭଲ ଲାଗେ। ବୁଲିବାକୁ ଆଉ ଆଉ ଜଗାକୁ ଦେଖିବାକୁ ଆଉ ସବୁବେଳେ ଜଗାକୁ ଜଗା ର ଆଖିକୁ ମୁଁ ଚାହିଁ ଦେଲେ ତାର ସେଇ ଯୋଉ ଚକା ଆଖିକୁ ମୋ ଆଖିରୁ ଲୁହ ବାହାରିଯାଏ। ସେଇଟା ଅଟୋମେଟିକ ହେଇଯାଏ ମୋର ମୁଁ କେବେ ଜାଣିପାରେନି। ତାକୁ ଦେଖିଦେବି ତ ଆଖିରୁ ଲୁହ ବାହାରିଯିବ।
ହଉ ଆମେ ଦେଖିଆ କେବେ ସାଙ୍ଗ ହେଇକି ଯିବା ପୁରୀ ବୁଲିବାକୁ ଆଉ।
ତମେ ତମେ ଆଜି କୁଆଡେ ବୁଲାବୁଲି କରିବାକୁ ଯିବ ନା ଏମିତି ଘରେ ରହିବ।
ନାଁ ଆଜି କଣ କୁଆଡେ ବୁଲିବା କିଛି ନୁହଁ ଆଜି ଘର ରହିବି ନାଁ। ବୁଲିବୁ କୁଆଡେ ଏବେ ପାଗ ଏବେ କିଛି ପର୍ବପର୍ବାଣୀ ନାହିଁ ପୁଣି ପର୍ବପର୍ବାଣୀ ହେଲେ ବୁଲିବାକୁ ଯିବା ଆଉ।
ମୁଁ ଟିକେ ଯିବି ହଉଛି ଗୋଟେ ହନୁମାନ ମନ୍ଦିର ପ୍ରଚିଷ୍ଠା ହଉଚି। ଆମର ସେଇଠିକି ଯିବି ଆଜି ଭୋଜି ଅଛି। ଟିକେ ଠାକୁରଙ୍କ ଯଜ୍ଞରେ ହଁ ହଁ ସେଇଆ ହେଇଥିବ ଠାକୁରଙ୍କ ପ୍ରସାଦ ତ ଆଉ। ମହାବୀର ଆଉ।
ଆମ ଲାଗି ଟିକେ ଆଣିବ ଅରୁଆ ଡ଼ାଲମା।
ହଉ ନିଶ୍ଚିତ।
କୋଉଥିରେ ପଠେଇବ କୋଉଥିରେ।
ଆପଣଙ୍କୁ ପଠେଇବି ଏଥିରେ ଆପଣଙ୍କୁ ଫୋନ୍ କରିବି ଆପଣ ଆସିକି ନେଇଯିବେ।
ଆମହାଣ୍ଡିରେ ତ ତମେ ଗାଧେଇ ସାଇଲଣି।
ନାଇଁ ଗାଧେଇନି ଗାଧେଇବି ଏବେ ଆଉ ତମେ?
ନାଁ ମୁଁ ବି ଗାଧୋଇ ନେଇ। ଗାଧୋଇନି ଗାଧୋଇବା।
ଆପଣ ଆଜି କେତେବେଳେ ଉଠିଲେ?
ମୁଁ ଆଜି ସକାଳ ଆଟାରେ ଉଠିଲି?
ମୁଁ କାଲି ଗୋଟେ ବରଜା ତ୍ରି ଯାଇଥିଲି ରାତି ଦୁଇଟାରେ ଫେରିଲି ଆଉ ସେଥିଲାଗି ଆଜି ଟିକେ ଲେଟ୍ ରେ ଉଠିଲି ହେଇଗଲା ଏଗାର ତା ବାଦ ପାଖାପାଖି ହେଇଗଲା ଉଠିଲି।
ଉଠିକି ଦାନ୍ତ ଘଷିଲ ଦାନ୍ତ ଘଷିକି ଖାଇକି ତୁମେ ସାଙ୍ଗରେ କଥା ହଉଚ ଆଉ।
ହଁ
ଆଉ ତାହେଲେ କାଲି କୁଆଡ଼େ ବୁଲିବାକୁ ଯିବ କି?
ନାଇଁ କାଲି କୁଆଡେ ତ ନାହିଁ ଏମିତି ଘରେ ଆଉ। ଆଉ ତମେ? ହେଉଛି ତମ ସ୍କୁଲ୍ ଜୀବନର ଟିକେ କେ କଥା କିଛି କହୁନା?
ସ୍କୁଲ ଜୀବନ ତ ମୋ ପାଇଁ ବହୁତ ଭଲ ଚାଲୁଥିଲା ବିଦ୍ୟାଳୟରେ। ମୁଁ ବହୁତ ସେମିତି ଶାନ୍ତଶିଷ୍ଟ। ରେ ଭାଇଗାପଢୁଥିଲି। ମୋର ବି ବହୁତ ଭଲ ଭଲ ସାଙ୍ଗ ଥିଲେ ମୁଁ ବି। କେତେଟା ଦିଟା ଶେଣୀରେ ପ୍ରଥମ ସ୍ଥାନରେ ରହି ରହୁଥିଲି ପାଠ ପଢାରେ। କିନ୍ତୁ ଏବେ ଆଉ ସେ ମାହଲ ନାହିଁ। ଏଠୁ ପଢା ଅ ଛ ଚାଲୁଛି ଆଉ। ଆଉ ସ୍କୁଲରେ ବି ମୁଁ ଖେଳରେ ଭାଗ ନେଉଥିଲି।
ସେ ଜୀବନ ପୁରା ଗୋଟେ ଅଲଗା ଇଏ ସମସ୍ତେ ଯେତେବେଳେ ସ୍କୁଲ କୁ ଯାଆନ୍ତି କେତେ କଣ ନେଇକି ଯାଆନ୍ତି ଖେଳ ଯୋଉ। କାଚ ଗୁଲି ଖେଳନ୍ତି ଫୁଟବଲ। ଆମର ହଉଛି। ଆଉ ଆମର ଏଇଟା ଯୋଉ କବାଡ଼ି ଖେଳ ହୁଏ ବୁ ଡ଼ାବୁଡି।
ରଜରେ ତମେ କବାଡି ଖେଳ।
ରଜରେ ଆଗରୁ ଖେଳ ହଉଥିଲା। ପିଲାମାନେ ଖେଳୁଥିଲେ ଏବେ ସବୁ ବଡ ହେଇଗଲେଣି ବୋଲି ଆଉ ଟୋ ଟାଲି କିଛି ପଚାରୁନାହାନ୍ତି ହଁ ଖେଳନ୍ତି ଆଗରୁ ଏବେ ଆଉ ଖେଳୁନାହାନ୍ତି। ଏବେ ସମସ୍ତେ ବଡ ହେଇଗଲେଣି ତ ଖାଲି ଗୋଟେ କ୍ରିକେଟ ଖେଳୁଛନ୍ତି ଆଉ। ଏଥରକ ଆମର ରଜରେ ଗୋଟେ ଏବେ ରଜରେ ଗୋଟେ ଆମର କରିଥିଲେ ଟୁର୍ଣ୍ଣାମେଣ୍ଟ ଗୋଟେ କରିଦେଇଥିଲେ। ରଜ ବେଳକୁ ସେଇଥିରେ ଖେଳ ହଉଥିଲା ଆଉ।
ଆମେ ତ କ୍ରିକେଟ ବହୁତ ଖେଳୁ। ମତେ ବହୁତ ଭଲ ଲାଗେ କ୍ରିକେଟ ଖେଳିବାକୁ।
ତା ଦେହରେ ଚଉକା ଛକା ମାରିଲେ ବହୁତ ଆନନ୍ଦ ମିଳେ।
ତମେ ପାଠ ପଢିବା ଭିତରେ ତମର ସବୁଠାରୁ ଭଲ ସାଙ୍ଗ ଗୋଟେ ଉମୁ କମେଇଛ ନା କମେଇନା।
ହଁ ମୁଁ କମେଇଛି ପାଠ ପଢିବା ଭିତରେ ସାଙ୍ଗ କମେଇଛି।
କୋଉଠି ସ୍କୁଲ ଟାଇମ ରେ ନା କଲେଜ ଟାଇମରେ।
ସ୍କୁଲ୍ ଟାଇମ୍ ରେ ଵି କମେଇଚି ଆଉ ମହାବିଦ୍ୟାଳୟକୁ ଗଲେ ବି କମେଇଛି।
ମୁଁ ସ୍କୁଲ ଟାଇମ ରେ ତ ଏମିତି ଜଣକୁ କମେଇଥିଲି ତାଠାରୁ ମାନେ ସିଏ ହୋଉଚି ସୁନା ତାଠାରୁ ମୁଁ ହୋଉଚି ଏଥିରେ ଯାଇକି କଲେଜ ଟାଇମ୍ ରେ ଗୋଟେ ହୀରା ଟେକୁ ପାଇଚି। ତିନି ବର୍ଷ ତା ସହିତ ପଢିକି କିନ୍ତୁ ହୀରାକୁ ପାଇଯାଇଚି ଆଉ।
ହଁ ଏବେ କିନ୍ତୁ ତୁ ତ ତୁମର ତାଙ୍କର ଅଲଗା ବୋଧେ ପାଠ ପଢା ହେଇଗଲା ପ୍ରାୟି।
ହଁ ହେଇଯିବ ତ ସେଟା ତ ସେଇଟା ତ ସୋଭାବିକ କଥା ଆଉ ସବୁବେଳେ ତ ଏଇ ଏକାଠି ରହିହବନି କିନ୍ତୁ ସେ ମନ ଭିତରେ ଅଛି ଆଉ।
ଆଉ ତୁମର କିଛି ଝିଅ ସାଙ୍ଗ ଅଛନ୍ତି ନା ଖାଲି ପୁଅ ସାଙ୍ଗ।
ହଁ ଝିଅ ସାଙ୍ଗ ଅଛନ୍ତି ବୋହୁତ ସବୁ ମୋ ଭଉଣୀ।
ସେତମ ହାତରେ ସବୁ ରାକ୍ଷୀ ବାନ୍ଧନ୍ତି।
କେହି ରା ରାକ୍ଷୀ ବାନ୍ଧି ନାହାନ୍ତି ସାଙ୍ଗ ଆଉ ସବୁ ଆଉ।
ଯେମିତି କିି କିଏ କିଏ ତମ ସାଙ୍ଗ ସବୁ।
ଅଛନ୍ତି ଉ ମଧୁ
ଙ୍କ ସାଙ୍ଗରେ ତମେ କେବେ ବୁଲିବାକୁ ଯାଇଛ। କୌଣସି ଜାଗାକୁ କି ପର୍ଯ୍ୟଟନ ସ୍ଥଳୀ କୁ।
ନା କେବେ ଯାଇନି।
କେତେବେଳେ କେମିତି ତାଙ୍କ ସ ମିଶିକି ଖାଇଛ କି?
ହଁ ଖାଇଚି। ଆଉ ତମେ କେବେ ଯାଇଛ ତମ ମାନେ ତମର କେବେ ଝିଅ ସାଙ୍ଗ ଅଛନ୍ତି ନା ନାହାନ୍ତି।
ନା ନା ମୋର କେହି ଝିଅ ସାଙ୍ଗ ନାହାନ୍ତି।
ତମେ ଟିକେ ବୋଧେ ଲାଜ କୁଳା।
ହୁଁ ନା ଲାଜ କର ନୁହେଁ ମୁଁ ଟିକେ ମାନେ ଟିକେ ଦୂରେଇକି ରୁହେ ଝିଅ ପିଲଙ୍କ ଠାରୁ। ଯେହେତୁ ଏବେ ଯୁବନ ଅବସ୍ଥା ସେଥିପାଇଁ।
ତ
ଆମର ପୁଣି ମହାବିଦ୍ୟାଳୟରେ କେବେ ଆଡମିସନ ହେବ ଦେଖାଯାଉ।
ଆଉ ଏବେ କିଛି ଇଣ୍ଟରଭୁ ଫିଣ୍ଟରଭୁ ଦବ ଏମିତି ଘରେ ବସି ଖାଲି କୋଉଥିପାଇଁ।
ନା ଏମିତି ଗ ଏମିତି ଘରେ ବସିଛି।
କୋଉଥିପାଇଁ ପଢ଼ାପଢି କରୁଚନ୍ତି।
ମୁଁ ଉଁ ହୁଁ ଶିକ୍ଷକ ହବା ପାଇଁ ପଢାପଢି କରୁଚି ଆଉ। ଜଣେ କମ୍ପ୍ୟୁଟର ଶିକ୍ଷକ ହେବା ପାଇଁ ପଢେ